ହଁ
ତୋ ଵୟସ ଆଉଚି। ହ୍ୟାଲୋ ହଁ ମୁଁ ବସ ଆସିୁଛି କି?
ହ୍ୟାଲୋ
ମୁଁ କହିଲି ମୋ ଭୟସେ ଆଉଚି କି? ମୋତେ କିନ୍ତ ସବୁନି କିିଛି।
ସୁଭୁଚି।
ହ୍ୟାଲୋ
ଶୁଭିଲା କି?
ଏଇ ବସିଥିଲି ବାହାରେ।
ତମେ କଣ କରୁଛ?
ମ
କିଛି ସମୟ କଟି ଯାଉଛି।
ତା ତାର ସ୍ଲୋ ସୁବୁଚି କ ଭାରି ଦେଇ କଥା। ତ ଏବେ ଜୋର ସବୁଥିଲା।
ତମର ବି ସ୍ଲୋ ଶୁଭୁଛି ମତେ ମୁଁ ଆଉ ଜଣକ ସହିତ କଥା ହଉଥିଲି ତାଙ୍କର ନା କିଛି ନହିଁ ସ୍ପିକର ଥିଲେ ତ ମୁଁ କଥା ହେଇଥାନ୍ତ ସ୍ପିକର ଦେଇକି।
ଦେଇଗ ସ ଜୋର ଜୋର ଶୁଥିଲା କଣ ତମେ କ ସ୍ଲୋ ରହୁଛି ପୁରା।
ହଁ ତାଙ୍କ ବି ମତେ ବି ଜୋର ଶୁଭୁଥିଲା। ତମର ମତେ ସ୍ଲୋ ଶୁ ନେଟୱର୍କ ଥିବ ତମର ପ୍ରୋବ୍ଲେମ ଆଉ। କାହାର ମ।
ନେତା ରାଉତ। ଆଉ ଖିଆ ପିଆ କ ହେ
ଖିଆ ପିଆ ହିଁ ହିଁ ହିଁ ଏଇ ନା ମୁଁ ଜଷ୍ଟ ତ ମୁଁ ଭୁବନେଶ୍ୱର ତ ଯାଇଥିଲି ଗୁପୁଚୁପୁ ଖାଇକି ଆସିଥିଲି।
ମାର୍କେଟେ।
ହଁ ମାର୍କେଟେ।
ହୁଁ ହୁଁ। ବୋଉ କଣ କରୁଛନ୍ତି? ମୁଁ ଖାଇଥିଲି। ମା ମାନେ ମା କଣ କରୁଛନ୍ତି।
ନା ନାହିଁ ନା ମୁଁ ସମ୍ବଲପୁର ପଳେଇଆଇଚି ମାମୁଁ ଘରକୁ।
ଓହୋ ତୁମ ମାମ ତମେ ମାମୁଁ ଘରେ ଅଛ।
ହଁ ମାମୁ ଘରେ ଅଛି।
ମା ମାନ ଯାଇନାହାନ୍ତି।
ନା ନା ମା ଯାଇନି ମତେ ଜବର ଭାଇ ସହିତ ପଠେଇ ଦେଇଛି।
ଓହୋ ଆ
ହୁଁ ମୁଁ ମୁଁ ଜୁଲାଇ ପରେ ଯିବି। ମାନେ ଜୁଲାଇ ଏକ ତାରିଖ ପରେ ଯିବ ସରି ସରି ଜୁନ ପରେ।
ଜୁନ୍ ପରେ ମାନେ ଜୁନ ତ ଏଇ ସଇଲାଣି।
ଜୁନ ସଇଲା ଓ ସରି ସରି ସ ଜୁନ୍ ଜୁଲାଇ ଏକେ ହଁ ମାନେ ଜୁଲାଇ ଏକ ନୁହଁ କି ମ୍ୟାରେଜ ଅଛି ତ ଜଣଙ୍କର। ସେଇଟା ବରହ୍ମପୁରେ ଅଛି ସେଇଟା ସଇଲେ ଯିବି ଘରକୁ।
ହୁଁ ହୁଁ ମା ମା ଯିବେ ମ୍ୟାରେଜ କୁ?
ନା ମା ଯିବନି ବୋଲି ତ ମତେ ଭାଇ ସହ ପଠେଇ ଦେଇଚି। ମା ଭାଉଜ ଭାଇ କେହି ଯିବେନି ମୁଁ ଏକୁଟିଆ ଯିବି।
ଉ ହୁଁ ହଁ ଯାହା ହଉ ଘର ର ମେନ୍ ଲୋକ ଯିବେ ଆଉ।
ହଁ ପା ଯାଉନାହାନ୍ତି ଦେଖୁନ ଯେତେ କୁହଚି ଯାଉନାହାନ୍ତି ମତେ ପଠଉଛନ୍ତି।
ହଁ ଜୋଉ ଘରର ମେନ୍ ଲୋକ ତମେ ତମକୁ ପଠେଇ ଦେଇଛନ୍ତି ଆଉ।
ହଁ।
ଯିଏ ହଉ ଯାଇ ଗୋଟେ ଆଟେଣ୍ଡ କରିବା କଥା ଆଉ। ହୁଁ। ମୁଁ ଖାଇଥିଲି ମାର୍କେଟ ଯାଇଥିଲି ଉଁ ଖାଇଥିଲି ଉଁ ଚାଟେ।
ଆଛା ଆଉ କେତେବେଳେ ଭାତ ଖାଇବ ନା ରୁଟି ରାତିରେ?
ରୁଟି ରୁଟି କ୍ୟାଣ୍ଟିନ ରୁ
ଆଉ ଘରେ ନାଅ?
ନା ମୁଁ ହଷ୍ଟେଲରେ ମୁଁ ଆସିଲି ପ ସୋମବାର ଦିନ ମଙ୍ଗଳବାର ଦିନ ଆସିଲି ହଷ୍ଟେଲ ଛୁଟି ଥିଲା ଏ ଖୋଲିଲା
ରଜ ରଜରେ ଥିଲ ନା ଯାଇଥିଲ?
ରଜରେ ଘରେ ଥିଲି ବା।
ଓହୋ।
ରଜରେ ଘରେ ଥିଲି ଯୋଉ ଶ ଶନିବାର ଦିନ ଯାଇଥିଲି ଆଁ ମାଉସୀ ଘରକୁ। ହଁ ମାଉସି ଘରକୁ ଯାଇଥିଲି ତାପରେ ଆଁ ମୋ ମାମୁଁ ଅଜାଙ୍କୁ ଆଣିଲି ଘରେ ତାଙ୍କ ଘରେ ଛାଡ଼ିଲି ତାଙ୍କ ଘରେ ଛାଡିକି ଆସିଲି ଆସି କିନା ସୋମବାର ଦିନ ମୁଁ ଆସିଲି କଲେଜ କଲେଜ ଆସିଲି ବୋଉ ଏବେ ଫୋନ କରିଥିଲା କହିଲା କଣ ମାମୁଁଘରୁ ଯାଇଛି ଅଜା ଏକା ଅଛନ୍ତି ତ
ହୁଁ ହୁଁ।
ଏକା ଅଛନ୍ତି ଯାଇଛେ ସେ ଗଲା ପରେ ମତେ କହିଲା ଆ ଆସିବୁ କାଲି ମୁଁ କାଲି ସକାଳେ ଯିବି ବାହାରିକି ଆଉ କାଲି ଛୁ ଟି ଅଛି ବି କାଲି କଣ ମହରମ ନା କଣ?
ହଁ ହଁ କାଲି ମହରମ ଅଛି।
ହୁଁ କାଲି ମହରମ ଛୁଟି ହଁ କଲେଜ ଛୁଟି ଅଛି ବା।
ତ ରହିବ ନା ହଷ୍ଟେଲ ରେ ଘରକୁ ଯିବ?
ମୁଁ ପଳେଇବା କାଲି ସକାଳେ ବାହାରିକି ପଳେଇବି ମା ମାମୁଁ ଘରକୁ ମାମୁଁ ଘରୁ ଯାଇଁକି ତାପରେ ବୋଉକୁ ଆଣିକି ଛା ଛାଡିବି ଆଁ ଘରେ ତାପରେ ଘର ଛାଡିକି ଆସିବି ରବିବାରେ ଆଡକୁ ଆଉ। ହୁଁ।
ସେଇଠି ବସିଚ ନା ଓଲ୍ହେଇଲଣି?
କୋଠି?
ଯେଉଠି ବସ
ଟାୱାର ଉପରେ ହଁ ବଇଚି ବା କାଳେ କଟିିକିଟି ଯିବ। ଦି ଗୋଡ଼ ଆଙ୍କ ମୁଣ୍ଡରେ ପୁରଇ ଦେଇଛି ମୁଁ ପସଯାଇଚି ମୁଣ୍ଡରେ ଆଉ। କିନ୍ତୁ ଯାଇଥିଲି ମତେ କହିଲା କହିଲା ଆ କର ଏମିତି। ମୁଁ କରିଦେଇଛି ତ ଆଜି ଫୋନ କରିଥିଲା କହିଲା ତାପରେ ଏବେ ତ ଷ୍ଟାଟ କଲି ଆଉ। ମୁଁ କ ଭାଇକି ରାତି ସାଢେ ଦଶଟା ରେ ଫୋନ କରିବୁ ମୁଁ କହିଲି ହଉ। ଯାତ୍ରା ଗୁଡେ ଆଉ। ପାଗ ଆଜି ବର୍ଷା ଉଠେଇଥିଲା, ମାନେ ଖରା ହେଇଥିଲା ଦିଟା ଖଣ୍ଡ ଯାଇଁ ପୁରା ପ୍ରବଳ ଖରା ହେଇଥିଲା। ତାପରେ କଣ ସାଙ୍ଗେ ସାଙ୍ଗେ ବର୍ଷା ର୍ଷା ଉଠେଇଲା ଟିକେ ଟିକେ ପକେଇଲା ତାପରେ ବନ୍ଦ ହେଇଗଲା। ଆଉ ଭଲ ପା ଦେଇକି ମୁଁ ଶୋଇ ପଡିଥିଲି ଉଠିଲା ବେଳ ରାତି ହେଇଗଲା। ହଉ।
ସେ ଏଇଆଡକୁ ସେ ଖରା ହେଇଚି ମୁଁ ବାହାରେ ବସିଥିଲି, ଯୋଉ ଝାଞ୍ଜି ମାଇଲା
ହଁ ବା ତିନି ଦିନ ହେଲା ଠିକଠାକ ଥିଲା ପାଗ ସବୁ, ଏବେ ମାନେ ଜୋର ଖରା ହଉଛି।
ହଁ।
ପାଗ ଠିକ ଥିଲା ଏବେ ଖରାପ ବର୍ଷା ଟା ହେଲା ଯୋଉଁ ଗୁଳୁଗୁଳି ହବ କାଲିକି ଆଉ।
ଆଉ ଝିଅ ମାମୁଁ ଡାକିଲେଣି?
ନା ବା ମୁଁ ଯାଇଥିଲି ଝିଅ ଦେଖି ଡରିଲା ଅଧ ଘଣ୍ଟା ଖଣ୍ଡେ। ତାପରେ ଆସିଲା, ସେଦିନ ମୁଁ କହିଲି ଚିହ୍ନି ପାରୁନେଇ କଣ? ହଁ ଖାଉ ନାହିଁ କିଛି?
କି
ଇଏ ଡରିକି ଅଛି ତ ଡରିଗଲା ଆଉ ମୁଁ ଯା ଦେଖିକି ମତେ
ହଁ ତମକୁ ତ ଦେଖିକି ସେ ଡରିବା ଆଗେ ଆଉ।
ସେୟା ବା ତାପରେ ଅଧ ଘଣ୍ଟା ଖଣ୍ଡେ ଘଣ୍ଟାଏ ଗଲା ପରକୁ ମୁଁ ଆଇଲା ବେଳକୁ ବାହାରିକି ଇଁ ତାପରେ ଆସିଲା ପାଖକୁ।
ଓ ସେ କହିଲା କହିଲା ସେ ଯାଉଛନ୍ତି ଭାରି ମୁଁ ଟିକେ ପଳାଇ ତାଙ୍କ ପାଖକୁ।
ହୁଁ ତା ଦେଖ ପଳେଇଆସିବ।
ଆମର ଚାଲିକି ଛୁଆଟା ନା ଆମ ଝିଅଟା
ଆଉ ତମେ ଆସୁନା କେବେ?
କୁଆଡେ?
ଉଁ ଇଆଡେ ପଟ୍ଟାମୁଣ୍ଡାଇ ଆଡ଼େ। ସାଡେ ଖାଲି କଣ ରହୁଚୁ? ମୁଁ ଆଉ କଣ ହଁ।
ହଁ ମୋର କାଇଁ କଣ କିଛି ହୁଏ କି ମୋର ତ ହୁଏନି କିଛି।
କିଛି ନ ହଉ ଭଲ। ହେଲେ ଭାରି ଟେନସନ୍। ନାମ କଲ କରିଥିଲ?
ଥିଲି ତାପରେ ସୁଇଚ୍ ଅଫ୍ ଦେଖେଇଥିଲା, ତାପରେ ଫିଟିଲା ଠୁ ମେସେଜ୍ ଆସିଲା ଯେ ମୁଁ ତାକୁ ଫୋନ କଲି ଆଉଥରେ।
ହୁଁ ହୁଁ ସୁଇଚ୍ ଅଫ୍ ଆ ଶୋଇପଡିଥିଲା ନା ଆଉ ସୁଇଚ୍ ଅଫ୍ କରି ମା କଣ ସୁଇଚ ଅଫ୍ କାଇଁ କରିଥିଲେ? ଚା
ନାଇଁ ଚାର୍ଜ ନଥିଲା। ନାଇଁ ନାଇଁ ସେଇ ମୋବାଇଲ ଟାରେ ଚାର୍ଜ ରହୁନି ନା, ତ ସେ ବ୍ୟାଙ୍କ ପଳେଇଥିଲେ ଦିଦିନ ହେଲା ତାର ଚାର୍ଜ ବସେଇବାକୁ ମନେ ନାହିଁ।
ହୁଁ ସିଏ ମନେ ରହିବନି ବା ପାଖରେ ତମେ ରହିଲେ ତମେ ବସେଇବ
ହଁ ସେତିକି ଚଲେଇବ ମୁଁ ଖାଲି ହଁ।
ହଁ। ସମସ୍ତଙ୍କର ସେମ୍ ସିଚୁଏସନ୍। ଆମ ଘରେ ଯିଏ ପଢ଼ିଥିବ ପଢ଼ିଥିବ ସିଏ ଠିକ ଏମତି ନାଲି ହେଇକି ଟୁଁ ଟୁଁ ମେସେଜ ଆସିବ, ବୋଉ କହିବ ନେଇକି ଚାର୍ଜ ବସେଇ ଦେଲୁ। ମୁଁ କହିଲି କାଇଁକି ଥାଉ ସୁଇଚ୍ ଅଫ୍ ହଉ ତାପରେ ବସେଇବା ଆଉ। ହୁଁ ମା କଣ କହିଲେ?
ମା ନାଁ କାହିଁ କିଛି କହିନି। ମତେ ଖାଲି ଏଇ ବ୍ୟାଙ୍କ ବିଷୟରେ କହୁଥିଲା ତାଙ୍କର କଣ ପଇସା କଟୁଛି ତ। ସେଇ ବିଷୟରେ କହୁ ଦି'ଟା ଖାତା ନା ତାଙ୍କର ସେ ଗୋଟେ ଖାତାକୁ ପଇସା ଯାଉଛି। ଆଉ ଗୋଟେ ଖାତା କଟି ଯାଉଛି। କିନ୍ତୁ ଯୋଉଁ ପଇସା ଟା କଟିକି ବାକି ରହୁନି। ସେଇ ପଇସା ଟା ସୋ କରୁନି। ହଁ ସେ କହିଲେ ସେଇ ପଇସା ଟା କୁଆଡ଼େ ଗଲା ଯେ ବ୍ୟାଙ୍କ ବାଲାକୁ ବୁଝି ଯାଇଥିଲେ ଆଜି ଯେ ସେ ବ୍ୟାଙ୍କ ବାଲାକୁ ଏତେ ପଣ୍ଡିତ ଯେ ସିଏ ବି ଜାଣିପାରୁନି।
କେତେ ଟଙ୍କା କଟିଚି କି?
ସେଇଟା ସେମିତି କହିନି କେତେ ଟଙ୍କା ଖାଲି କହିଲା ଝିଅ ପଇସା ଟା କଟି ଯାଉଛି ଆଉ ଭାଉଜକୁ ଟିକେ ପଚାରିବିକହିଲି ହଁ ମୁଁ ତାଙ୍କୁ ପଚାରେ ଯିଏ ପଚାରିଲେ ବ୍ୟାଙ୍କ ବାଲା କଣ କହିଲେ? ସେ ବ୍ୟାଙ୍କ ବାଲା ବି କହିପାରୁନି। ସେ ଟିକେ ଜାଣି ଦେବେନା। ନା
ହୁଁ।
ସେଇଟା ସେ ମା କହିଲା କହିଲା ବ୍ୟାଙ୍କ ବାଲା ବି ଜାଣିପାରୁନି ସେ କୋଉଁଥିପାଇଁ କଟୁଚି।
ହଁ ହଁ। କଣ ସେଇତ କୋଉଁ ଯାଏଁ
ଉଁ ତାଙ୍କର କାନାଡ଼ା ବ୍ୟାଙ୍କ।
କାନାଡା ବ୍ୟାଙ୍କ ର ଆପ୍ ଥିବ ତା ଦେହ ରେ ଡାଉନଲୋଡ କରିକି ଦେଖିଲୁଣି ନା ତା ଦେହ ରେ ଶୋ କରୁନି?
ନାଇଁ ନାଇଁ ତା ତାର କଟୁନି ତାଙ୍କ ଯୋଉଁ ଗ୍ରୁପ ନାଇଁ?
ଓ ହୋ।
ସେଇ ଗ୍ରୁପ ରୁ କଟୁଛି। ତାର ତ କଟୁଥିଲେ ଭାଇ ତ ଦେଖିଥାନ୍ତା ବୋଧହୁଏ। ତା ଗ୍ରୁପ ରୁ କଟୁଛି। ତାର ବି କା ନାଡ଼ା ବ୍ୟାଙ୍କ ରେ ଖାତା ହିଁଁ ନାହିଁ। ତାର ଷ୍ଟେଟ ବ୍ୟାଙ୍କ ରେ ଅଛି।
ଆଛା ଆଛା ଷ୍ଟେଟବ୍ୟାଙ୍କ ରେ ଖାତାଥିବ।
ହୁଁ ତାର ହଁ ସେ ଗ୍ରୁପ ପାଇଁ ତ ସେ ଗ୍ରୁପ ର କଣ କ ଜାଣିଚୁ ନା ନାଇଁ ପଇସା ଦେଇ ଦେଉଛନ୍ତି ଧର ଚାରି ହଜାର ଦଉ ଦ ହେଲା କି କହୁଛନ୍ତି। ତମେ ଚାରି ହଜାର ଦେଇଚୁ। ମୋ ମା ଯେତେବେଳେ ଘରକୁ ଯାଇକି ଦି ଦିନି ପରେ ଦେଖିବ ସେ ତ କୁଚାମୁଚା ସେ ଦଉଛନ୍ତି ଇଏ ବି କୁଚାମୁଚା କରିକି ଗଡ଼ରେଜ ରେ ଥୋଇଦେଉଚି।
ହୁଁ ସେଝ ନଥବ ଆ ସେ ସେଇ ସେଇଆ ବା ଭୁଲ। ସେଇ ଭୁଲ ତାପରେ ବୋଉ ବୋଉ କହିବ
ହ୍ୟାଲୋ।
ହ୍ୟାଲୋ। ହ
କୁହ କୁହ ଶୁଭୁଛି?
ହ୍ନୁ ହ୍ୟାଲୋ।
ହଁ ଶୁଭୁଚି ଶୁଭୁଚି କୁହ?
ହଁ ହଁ ତ ମତେ ଶୁଭୁଚି। ସେଇ କଥା ମା ଗଣିକି ଆଣିବା କଥା ନା ଆଉ
ହଁ ବା ସେ ନ ଗଣିକି ଆଣିକି ଆଉ ଗଡ଼ରେଜ ପୁରଇ ଦଉଛି। ଯେତେବେଳେ ମିଟିଂ ଟାଇମ ନେଇକି ଯାଉଛି। ସେତେବେଳେ ତିନି ହଜାର ଥିବ ଏମିତି।
ହୁଁ ହୁଁ।
ତାପରେ ତ ଜାଣିଥିବ ଝଗଡା ଷ୍ଟାର୍ଟ ଆଉ ଦେଖିଲା ବେଳୁ ନଥିବ ସେ ସେ ଲୋକଙ୍କୁ ଯଦି ପଚାରିବ ବି କଣ ଏତିକି ପଇସା ମାନସିକ କରିସାରିବଣି ନଡିଆ ମାନସିକ।
ହିଂ ହିଂ ହିଂ
ହ୍ନୁ ପା କୁହନି ତାଙ୍କ ଝଗଡା।
ହ୍ନୁ ହ୍ନୁ ତାଙ୍କ ବୁଲା ମନ। ଭୁଲି ଯାଉଚି।